ହ୍ୟାଲୋ।
ହ୍ୟାଲୋ
ହଁ କଣ କରୁଥିଲ?
ଏଇଠି ବସିଥିଲି ଆଉ ଆପ୍ ଆପଣ କଣ କରୁଥିଲେ?
ମୁଁ ଏଇଠି ଆସିଛି ଟିକେ ମନ୍ଦିର ଆଡେ ବୁଲାବୁଲି କରିବା ପାଇଁ, ଆମର ଆଜି ହଉଛି ଶିବ ବିବାହ ଶୀତଳ ଷଷ୍ଠୀ। ଆସିଥିଲି ଟିକେ ମନ୍ଦିର ଆଡେ ଆଉ ଆଉ ତମେ?
ଆମେ ଏଠି ବସିଥିଲୁ ମନ୍ଦିରରୁ ଫେରିଲୁଣି ତ ସେଥିପାଇଁ, ବିବାହ ଶିବଙ୍କ ବିବାହ ଦେଖିକି।
ଓଓ ତମ ଗାଁଆରେ ଭଲ ହୁଏ?
ଆମ ଗାଁରେ ସେ ଶିବଙ୍ଗ ବିବାହ ବଢିଆ ସେ ହୁଏ। ବାପା ମା ହୁଅନ୍ତି ଶିବଙ୍କର, ପୂଜା ଯେମିତି ସାଧାରଣ ବାହାଘର ହୁଏ ସେମିତି ଦିଅଁ ମଙ୍ଗୁଳି ଇଏସିଏ ହେଇକି ବାହାଘର ହୁଏ ଆଉ।
ଓହୋଃ ଭୋଜିଭାତ ପୁରା ଆଉ ଏଞୟ କର ଆଉ। ଆମର ବି ସେ ଯାଇଥିଲୁ ଭୋଜିିଭା ତ ଖାଇଲୁ ସେଆଡେ ବୁଲାବୁଲି କରିକି ଆସିଲୁ ନଦୀ ପାଖରେ ବୁଦ୍ଧେଶ୍ଵରରେ ବାହାଘର ହଉଥିଲା ଆଜି ସେମିତି ଆମର ବି ବରପକ୍ଷ କନ୍ୟା ପକ୍ଷ ଦି ପକ୍ଷ ଆଇଥିଲେ ପୁରା ଭଲସେ ମାଆଙ୍କର ସବୁ ମାନେ ରେସ୍ ସେରିମନି ଅନୁ ମାନେ ରୀତିନୀତି ଅନୁସାରେ ଭଲସେ ହେଲା ବୁଲାବୁଲି କଲୁ ସମସ୍ତେ ଯାଇଥିଲୁ ମଜା କରିକରିକା ଏଇନେ ଆସିଲୁ ସାଙ୍ଗେ ସାଙ୍ଗେ ଆସିଛୁ ତ ଘରକୁ ଆଉ ମୁଁ କହିଲି ତମର ବି ତମ ଆଡ଼େ ଭଲ ହୁଏ ତ ଦେଖିବା ଟିକେ ଫୋନ କରିଦବା କେମିତି କଣ ଚାଲିଛି।
ହଁ ଶିବଙ୍କ ବିବାହ ସରିଯାଇ କିନ୍ତୁ ପ୍ରସେସନ୍ ଅଛନ୍ତି ଗାଁଆରେ ବୁଲା ବି ହେବେ ଠାକୁରେ ପୂଜା ହେବେ ସମସ୍ତଙ୍କ ଘର ଦୁଆର ମୁହଁରେ ତାପରେ ଯେମିତି ଗୃହ ପ୍ରବେଶ ହୁଏ ସେମିତି ହେବେ ଅଛନ୍ତି ରାତିକି ଆହୁରି ଅଛି। ଏମିତି ଆଉ।
ଓହୋଃ ଆଉ ଭୋଜି ଭାତ ଖାଇକି ଆସିଲା ଏବେ?
ଆଜ୍ଞା, ଭୋଜି ଭାତ ଖାଇ ପିଇ ସବୁ ସାରିକି ଆସିଛନ୍ତି ପୁଣି ସନ୍ଧ୍ୟା ବେଳକୁ ପୁଣି ମନ୍ଦିର ଯାଉ ଠାକୁରଙ୍କ ବାହାଘର ପ୍ରସେସନରେ ବୁଲିବା ସବୁ ଆଉ
ହଁ ବଢିଆ ଆଉ, ହଉ ଡାକିଲନି ମତେ ମୁଁ ଯାଇଥାନ୍ତି।
ନା ଆର ବର୍ଷକୁ ଆଉ, ଏଇ ବର୍ଷ ମନେ ନାହିଁ ଡାକି ପାରିଲିନି ଆର ବର୍ଷ ସାଙ୍ଗ ହେଇକି ଯିବା ଠାକୁରଙ୍କ ବାହାଘର ପ୍ରତିଟି କାର୍ଯ୍ୟରେ ନବା କାର୍ଯ୍ୟକ୍ରମ କରିବା ତ ଦେଖିବା। ଭଗବାନଙ୍କ କାର୍ଯ୍ୟ କଲେ ବହୁତ ଶାନ୍ତି।
ହଁ ହଁ ସିଏ ତ ପୁରା ଆତ୍ମା ଶାନ୍ତି। ହଉ ଦେଖିବା ଆର ବର୍ଷକୁ ଚେଷ୍ଟା କରିବା ଯିବା ବୁଲାବୁଲି କରିବା ଆଉ, ଆଉ ଏବେ କଣ କରୁଥିଲ?
ଏବେ ଏଠି ଜଷ୍ଟ ବସିଥିଲୁ କଥାବାର୍ତ୍ତା ହେଇକି ଟିକେ ଦେଖିବା ପୁଣି ସନ୍ଧ୍ୟା ଦେବା ଠାକୁରଙ୍କ କାର୍ଯ୍ୟ ଏମିତି ଚାଲିଛି କାମ ଆଉ।
ଓହୋଃ ବର୍ଷା ହଉଛି ନା ତମ ଆଡେ?
ନା ବର୍ଷା କାଲି ରାତିରେ ଟିକେ ଟିକେ ହେଇଥିଲା ଆଜି ଏଇନା ବର୍ଷା ବନ୍ଦ ଅଛି, ଆଉ ବର୍ଷ ମେଘୁଆ ମେଘୁଆ ଲାଗିଲାଣିି ବର୍ଷା ହବ କି କଣ କେଜାଣି ଆଜି ଯେହେତୁ ଶିବଙ୍କ ବାହାଘର ତ ନିଶ୍ଚିନ୍ତ ଇନ୍ଦ୍ର ପୁଷ୍ପ ବୃଷ୍ଟି କରିବେ।
ହଁ ହଁ। ହଁ ଆମ ଆଡେ ବି ବର୍ଷା ଉଠେଇଛି ଜୋରରେ ହେଲେ ହେଇନି ଏମି ରଜ ତିନି ଦିନ ତ ବହୁତ ଜୋରରେ ବର୍ଷା ହେଲା କୁଆଡେ ଯାଇ ବି ହେଲାନି ମାନେ ଏତେ ଘଡ଼ଘଡ଼ି ଚଡଚଡ଼ି ବର୍ଷା, ଆଉ ଯାଇ ହେଲାନି ଏଥର, ମାନେ ବୁଲାବୁଲି ବେଶୀ କୁଆଡେ କରାହେଇନି ସେ ଘର ପାଖରେ ଆଉ ଆଉ ରଜ କେମିତି ତମର ଏଇ ବର୍ଷ ଗଲା?
ରଜ ଏଥର ବର୍ଷାରେ ତ ବର୍ଷାରେ ପଳେଇଗଲା ସେମିତି କାଲି ପୂଜାପୂଜି ସେମିତିରେ ଚାଲିଛି ଦୋଳିଖେଳ ପାନଖିଆ ଏଇସବୁ ଆଉ
ଆଉ ଡ୍ରେସପତ୍ର ଶାଢୀଫାଢୀ ସବୁ ଆଣିଥିଲ?
କାହିଁ ରଜ ନା ଆଗ ପରି ଆଉ କାହିଁ ସେ ଇଏ ଦୋଳି ନା ଦୋଳି ଅଛି ନା ଗାଁ ଗହଳି ପିଠାପଣା ଏମିତି ସେମିତି ଆଉ
ଆଧୁନିକ ଯୁଗ ଟିକେ ଇଏ ହେଇଯାଇଛି ଯେ ଖାଲି ମୋବାଇଲ, ସେଲଫି। ତଥାପି ଅଛି ବଞ୍ଚେଇକି ରଖିଛନ୍ତି ଏବେ କିଛି କିଛି ଜାଗାରେ। ଆମ-ଅ-ଅ ଇ ପରମ୍ପରା କୁ। ଆମେ ଚାହିଁଲେ ଆମେ ପରମ୍ପରା କୁ ବଞ୍ଚେଇ ପାରିବା। ଆମେ ଯଦି ନ ଚାହିଁବା ଆମ ପରମ୍ପରା ଲୋପ ପାଇଯିବ। ନା କଣ?
ହୁଁ-ଉ-ଉ। ପରମ୍ପରା-ଆ-ଆ-ଆ ଆଉ ଅଛି ସଂସ୍କୃତି ଲୋକ ସବୁ ମଡର୍ଣ ସବୁ ଇଏ। ଏସବୁ-ଉ-ଉ ତଥାପି କିଛି କିଛି ଜାଗାରେ ଦୌଡି ହଉଛି, ଲୋକଙ୍କ ରଜପାନ। ଏଇ ସବୁ ଇଏରେ ଚାଲିଛି ଆଉ
ହଁ ହଉ ଯାହା ହଉ ଭଲରେ ଭଲରେ ହେଇଗଲା ରଜ
ହଁ ଭଲରେ ଭଲରେ ଆଉ।
ଆଉ କେବେ ଆସୁଛ ଆମ ଘର ଆଡେ?
ଏବେ କାହିଁ ଆଉ ଯାଇ ହଉଛି ଚେଷ୍ଟା-ଆ-ଆ ଦେଖିଆ କେବେ ଯିବା
ଆଉ ଆସ ଆସିଲେ ସାଙ୍ଗ ହେଇକି ବୁଲିଯିବା। ଘଟଗାଁ-ଆ-ଆ ଟିକେ ମନ୍ଦିର ମାଙ୍କ ପାଖକୁ ତମେ କେବେ ଆସିବ ମତେ କହିବ ସାଙ୍ଗ ହେଇକି ଯିବା ଘଟଗାଁ ଆ ବୁଲାବୁଲି କରିବା ଆଉ ମୁଁ ତମକୁ ଅପେକ୍ଷା କରିକି ଅଛି ମାଙ୍କ ପାଖକୁ ଯିବା ପାଇଁ।
ମାଙ୍କ ଡାକରା ଯେବେ ଆସିବ, ଦେଖିଛୁ ଯିବୁ ଗୋଟେ ଥର ମାଙ୍କ ଡାକରା ଯବେ ଆସିବ ଦେଖା ଯିବା ଆଉ ସୁବିଧା ହେଲେ
ହଁ। ହଉଉ ଦେଖିବା ମାଆ କେବେ ଡାକୁଛନ୍ତି ଆମ ତାଙ୍କ ପାଖକୁ। ଉମ୍ ମୁଁ ତମକୁ ଅପେକ୍ଷା କରିଛିି। ତମେ ଆସିଲେ ସାଙ୍ଗ ହେଇକି ଯିବା ବୁଲାବୁଲି କରିବା। ଏବେ ସେଠି ଅଛି ଘାଗେରା ଅଛି, ଆଉ କଣ ଗୁଣ୍ଡିଚା ଘାଇ, ସାନ ଘାଗେରା, ବଡ ଘାଗେରା। କେଉଁଝରର ସବୁ ଇଏ ବୁଲାବୁଲି କରିକି ଆସିବା ଆଉ।
ଯିବା-ଆ-ଆ ଦେଖିବା ମୁଁ ଶୀଘ୍ର-ଅ-ଅ ଅ ଟିକେ ଚେଷ୍ଟା କରିବି ଗଲେ ଯିବା ଆଉ। ମାଙ୍କ ଦର୍ଶନ ମୁଖ୍ୟ ଆଉ।
ହଁ ତମେ ଟାଇମ୍ ବାହାର କରିକି ଯେମିତି ହେଲେ ଆସ। ଆଉ ତମେ ଘର ଲୋକକୁ ଉମ୍-ମ୍-ମ୍ ଦେଖା ଇଏ କର ଡ଼ାକିବ ବାପା, ମା, ଭଉଣୀ କିଏ ଆସିବେ ସାଙ୍ଗ ହେଇକି ଆସିବ। ଯିବା ଏଇଠୁ ବାହାରିକି ବୁଲାବୁଲି କରିକି ସେପଟେ-ଏ-ଏ ଆସ ଆସିବ ଆଉ, ଆଉ ପୁରୀ ଯାଇଛ ନା?
ହଁ ପୁରୀ ବହୁତ ଥର ଭଗବାନ ବହୁତୁ ଡାକୁଛନ୍ତି। ତମେ ଯାଇଛ ନା ତାରିଣୀ ଆଗରୁ?
ହଁ ମୁଁ ଯାଇଛି ବହୁତ ଥର କିନ୍ତୁ ଯେତେଥର ଗଲେ ବି ଏମିତି ସିଏ ଗ ଜିନିଷ ମାଙ୍କ ପାଖକୁ ହଉ କି ପୁରୀ ହଉ ମାନେ ବାରମ୍ବାର ଯିବାକୁ ଇଛା ହବ। ଯେତେ ଥର ଗଲେ କ ମନ ଶାନ୍ତି ହେଇଯାଏ।
ଭଗବାନଙ୍କ ଡୋରି ଆ
ହଁ ପୁରୀ ଯେ ବହୁତ ଥର ଯାଇଛି। ପୁରୀ ଇ ମତେ ବହୁତ ଭଲ ଲାଗେ ସବୁବେଳେ ଯିବାକୁ ଇଛା ହୁଏ। ଯାଇଥିଲୁ ଏବେ-ଏ-ଏ ନେକ୍ସଟ ଇ ନୂଆ ଯୋଉ ଇଏ ନୂଆ ବର୍ଷକୁ ଯାଇଥିଲୁ ସମସ୍ତେ ବୁଲାବୁଲି କରିକି ଆସିଛୁ। ପୁଣି ଦେଖିବା ଯିବା ପାଇଁ ପ୍ଲାନ୍ ଚାଲିଛି ଆଉ। ପୁରୀ ସେପଟେ ରଥଯାତ୍ରା ବେଳକୁ ର ରଥଯାତ୍ରା କେବେ ଦେଖିନି। ରଥଯାତ୍ରା ବେଳକୁ ପୁରୀ ଯିବାକୁ ପ୍ଲାନ୍ ଚାଲିଛି। ଆଉ ତମେ ଆସ ଯିବା ନହେଲେ ରଥଯାତ୍ରା ବେଳକୁ। ରଥଯାତ୍ରା ଦେଖିଛ ପୁରୀରେ କେବେ?
ନା-ଆ-ଆ ରଥଯାତ୍ରା ବହୁତ ଭିଡ ଟାଇମ କେବେ ଯାଇନି ପୁରୀ। ଅଲଗା ଟାଇମରେ ଯାଇ ଭଗବାନ ଦର୍ଶନ ତାଙ୍କର ଚତୁପାଶ୍ୟା ବୁଲାବୁଲି ସବୁ ଚାଲିଛି। ରଥଯାତ୍ରା ସେ ସୁନାବେେଶ କେବେ ଦେଖିନି।
ଓହୋ ରଥଯାତ୍ରା ତ ବଢିଆ ସେ ହୁଏ ନା ପୁରୀ ପୂଜା ମାନେ ଦେଖିବା
ହଁ ବିଶ୍ଵ ପ୍ରସିଦ୍ଧ ଭଗବାନଙ୍କ କାଜୁ ଆଉ କେବେ ହେଇ ସୁଯୋଗ ମିଳିନି ମିଳିଲେ ଯିବା ଆଉ
ହଁ ହଁ ଆମର ପ୍ଲାନ୍ ଚାଲିଛି, ଦେଖିବା କଣ ହଉଛି ଯଦି ଭଗବାନଙ୍କ ଡୋରି ଲାଗିବ ଯିବା ଆଉ, ରଥଯାତ୍ରା ଦେଖିବା ପାଇଁ ଭଲ ହୁଏ। ରଥଯାତ୍ରା ରଥ ଦଉଡୀ ଟାଣିବ ବୁଲାବୁଲି କରିବ ସେଠି ନା।
ହଁ ବିଶ୍ଵ ପ୍ରସିଦ୍ଧ ଭଗବାନଙ୍କ ଡୋରି ଦେଖାଯାଉ ଆପଣ ଗଲେ ଚାରିବା ଆମେ ଦେଖିବା ଯଦି ଚେଷ୍ଟା ଜାରି ରଖ ଯଦି ହବ ଆମେ ବି ଯିବା।
ହଁ ହଁ।
ଭଗବାନଙ୍କ ଡୋରି ଆଉ
ହ ଆଉ ତମର ପଢାପଢି ସରିଲାଣି ବା।
ହଁ ସରିଗଲାଣି ଏମିତି ଘରେ ବସିଛୁ ଏମିତି ଆଉ।
ଓ ଏବେ କଣ ପ୍ଲାନିଂ ଚାଲିଛି। କଣ କରିବ ଆଗକୁ କଣ ପଢିବ ନା ଜପ ଅପ୍ ନା କଣ?
ମୁଁ ଦେଖି ଆଗକୁ ପାଠ କଣ୍ଟିନ୍ୟୁ କରିବା ଆଉ ହବ ତ ଏବେ ଇଏନୁ ପାଠ ଆଗକୁ କଣ୍ଟିନ୍ୟୁ କରିବା ଚାଲୁ ଇଏ ଆଉ କଣ କେମିତି କରିବା। ଏବେ ତ ରଜ ଛୁଟି ହେଇଛି ଚୁଟି ଖୋଲୁ ଆଗକୁ ଦେଖିବା।
ହଁ ହୋ ଆଉ ତମେ ସମସ୍ତେ ଭଲ ଅଛନ୍ତି ଘରେ।
ହଁ ସମସ୍ତଙ୍କ ଦେହ ପା ଭଲ ଅଛି। ସବୁ ଠିକ ଠାକ ତମର ଦେହ ଭଲ ଅଛି ନା।
ହଁ ମୋର ଭଲ ଅଛି। ଏମିତି ଥଣ୍ଡା ଟିକେ ଜର ଟିକେ ହେଇଯାଉଛି। ପୁଣି କମି ଯାଉଛି ପୁଣି ହେଇଯାଉଛି। ଏମିତି ଥଣ୍ଡା ଟା ଟିକେ ରହୁଛି ନାଲେ ସବୁବେଳେ ଦେହ ଭଲ ରହୁଛି ଦେ। ଗଲେ ବୁଲା ହଁଅ।
ବଡ଼ ଖାଇବା ଭଗବାନଙ୍କ ଭୋଜି ଖାଇ କି ଆସିଥିଲୁ ସେଠି ଭଗବାନଙ୍କ ପ୍ରସାଦ ତ ପାଇକି ଆସିଛୁ। ଆଉ କିଛି ଖାଇବାପି ହେଇନି ସନ୍ଧ୍ୟା ଦଆ ପରେ ପୁଣି ଦେଖିବା କଣ ଜଳଖିଆ ଫଳଖିଆ କରିବା ଆଉ। ଏମିତି ଆଉ
ଆଉ ଘରେ ସମସ୍ତେ ଭଲ। ଯାଇଥିଲେ ସମସ୍ତେ ପ୍ରସାଦ ପାଇବା ପାଇଁ ଆଜି। ଭନ୍ଦ୍ରକୁ।
ହଁ ସମସ୍ତେ ଯାଇଥିଲେ।
ଘରେ ରୋଷେଇବାସ ହେଇନଥିବ ଆଉ।
ଆଉ ଭଗବାନଙ୍କ ପାଖରେ ଇଏ ପ୍ର
ହଁ ପ୍ରସାଦ ବହୁତ ଟେଷ୍ଟ ଲାଗେ ନାଇଁ।
ଭଗବାନଙ୍କ ପାଖରେ ଅରୁଆନ ହଁ ଭଗବାନଙ୍କ ଅରୁଆନ ଡାଲମରେ ବି ଗୋଟେ ଶାନ୍ତି ଥାଏ।
ହୁଁ। କଣ କଣ ହେଇଥିଲା ସବୁ ମନ୍ଦିରରେ ଭୋଜି। ରେସିପି କଣ ହେଇଥିଲା ସବୁ ଆଇଟମ୍।
ଅରୁଆ ନ ଡାଲ ମା ହେଇଥିଲା ଖଟା, ଖେଚେଡି, ଖିରି। ଏଇ ସବୁ ଠାକୁରଙ୍କ ପାଖରେ ଭୋଗ ଲାଗିକି ତାର ଆମେ ସବୁ ବସିକି ଖଥିଲୁ ଏଇ ପ୍ରସାସନ ବାହାରିବ ଭଗବାନ ଗାଁ ଭ୍ରମଣରେ ଯିବେ, ସମସ୍ତଙ୍କ ଦୁଆରେ ସମସ୍ତେ ମୁରୁଜ ଝୋଟି ପକେଇଥିବେ କଳସ ବସେଇଥିବେ ଠାକୁରଙ୍କୁ ବନ୍ଦେଇବେ ନୂଆ ବୋହୂ ନୂଆ ପୁଅଙ୍କୁ ସବୁ ବନ୍ଦେଇକି ଗାଁ ତାର ଆଣିଲେ ତାପରେ ମନ୍ଦିରରେ ପୁଣି ଯେମି ବନ୍ଧ ଛେକନ୍ତି ଛେକିବେ ସେମିତି ଠାକୁରଙ୍କୁ ଭିତରକୁ ନେବେ ଠାକୁରଙ୍କର ବିଧିମତ ଅଷ୍ଟମଙ୍ଗୁଳି ପର୍ଯ୍ୟନ୍ତ ବି ଚାଲିବ କର୍ମ ଏ ସବୁ ଚାଲିବ ଆଉ।
ବଢିଆ ଆଉ ଗୋଟେ ଯାତ୍ରା। ନା ଏଇନେ ହଁ ହଁ ତମ ଘର ପାଖରେ ବୋଧେ ନା। ତମ ଗାଁ ପାଖରେ ବୋଧେ ନା।
ଘର ପାଖରେ ଘରଠୁ ଜମା ଦୁଇଶହ ତିନିଶହ ମିଟର ଖଣ୍ଡେ ହବ କି କଣ ଘର ପାଖରେ ଶିବ ମନ୍ଦିର। ତାଙ୍କ ବିନା ତ ସବୁ ଅନ୍ଧାର।
ହଁ ହଁ ନିଶ୍ଚିନ୍ତ ଯା ହଉ ଘର ପାଖରେ ତମେ ସବୁବେଳେ ଦର୍ଶନ କରିପାରୁଥିବ।
ହୁଁ ନିଶ୍ଚିନ୍ତ।
ଯିବାକୁ ନା ମନ୍ଦିର ଟିକେ ଲେଟ୍ ହୁଏ ଏତେ ଦୂର ସବୁବେଳେ ଚାହିଁଲେ ଯାଇପାରୁନି କିନ୍ତ ପ୍ରାୟ ଟାଇମ ଯାଉ ଘର ପାଖରେ ମାନେ ମନଟା ହବ ନା।
ହଁ ଘର ପାଖରେ ଘର ପାଖରେ ତ ଡେଲି ମନ୍ଦିର ନ ଗଲେ ଟିକେ ନ ଦେଖିଲେ ଭଲ ଲାଗିବନି ତାଙ୍କୁ
ହଁ ହଁ ହଉ ମୁଁ ଗଲେ ଏଥର ତମ ଘରକୁ ଯିବି ଆଉ।
ହଁ କେବେ ଆସ ଆମ ଆଡେ ଦେଖିବ ଆଉ।
ହଉ ଦେଖିବା ଆଉ କେତେବେଳେ ଯିବୁ ଆଉ।
ହୁଁ ହୁଁ।
ହଉ ହଉ ହଉ ରଖ।
ଆଜ୍ଞା।
ହଉ।
ହଁ